ଆଉ ଆପଣ କଣ କରୁଚନ୍ତି?
ହଁ ଏଇ ସୌନ୍ଦର୍ଯ୍ୟମୟ ପ୍ରକୃତିର ସୌନ୍ଦର୍ଯ୍ୟ ର ମୁଁ ଉପଭୋଗ କରୁଛି। ବାହାରେ ବସିଚି। ଗଛ ତରୁଲତାର ଉପଭୋଗ କରୁଚି। ପବନ ଆପଣ କଣ କରୁଚନ୍ତି? ଜଳଖିଆ ହଁ ଜଳଖିଆ ଏବେ ହିଁ କରିଥିଲି ଗୋଟେ ଘଣ୍ଟା ହେଲା। ବହୁତ ଭଲ ଲାଗୁଚୁ। ଆପଣ କଣ କରୁଚନ୍ତି?
ମୁଁ ଏଇଠି ବସିଛି ଏକା ଆଉ କି ଛି ନାହିଁ ଜଳିଖିଆ ବି କରିନି। ଯାହା କରିବି ଡାଇରେକ୍ଟ ଲଞ୍ଚ ଆକା ବି, ନାଇଁ କିଛି ବି ନାହିଁ।
ଆଚ୍ଛା ମଧ୍ୟାହ୍ନ ଭୋଜନ କରୁଚନ୍ତି କି ଆପଣ?
ମଧ୍ୟାହ୍ନ ଯାହା
ଆଚ୍ଛା, ଆଉ ଆପଣଙ୍କ ସେପଟେ କିପରି ଭାବରେ ପାଣିପାଗ ଅଛି?
ପାଣିପାଗ ଆମର ଇଆଡେ ଅଛି ମାନେ ମେଘୁଆ କୁ ଉଁ, ମୁ-ମେଘୁଆ ପାାଗ କରିଛି। ଖରା ବି ନାହିଁ କି ବର୍ଷା ବି ନାହିଁ। ସେ ଟାଇପ୍ ର ରଖିଛି। ଗୁମ ଗୁମ ଗୁମ ନାଇଁ ପବନ ବି ନାଇଁ।
ଆଚ୍ଛା।
ଆଉ ଆପଣ ଆପଣଙ୍କ ସିଆଡେ ଆଉ କଣ କ୍ଲାଇମେଟ୍ ବର୍ଷା ହଉଚି କି?
ହଁ ବର୍ଷା ତ ଜଷ୍ଟ ସକାଳେ ହିଁ ଉଁ, ଗୁଁ- ଟିକେ ବର୍ଷା ଆର ରମ୍ଭ ହୋଇଥିଲା। ତାପରେ ଛାଡିଗଲା କାହିଁକି ନା ଏବେ ତ ନିଶ୍ଚିତ ବର୍ଷା ଯେ ଯେହେତୁ ନିହାତି ଆବଶ୍ୟକ ଚାଷ ଜମି ପାଇଁ ଆପଣ ତ ଜାଣିଥିବେ।
ମାନେ ସିଜନ୍ ଆସେ ଆମେ ବର୍ଷା ଋତୁର ସି
ହୁଁ, ଆଚ୍ଛା ଆଷଢା ମାସ ଜୁନ୍ ଜୁଲାଇ ହେଲା ବେଳକୁ ତ ଆପଣ ଜାଣିଥିବେ ଯେ ଉଁ, ବିଭିନ୍ନ ଜାଗାରେ ତ ଚା-ବର୍ଷା ହୁଏ। ବର୍ଷା ହୁଏ ଚାଷ ଜମି ପାଇଁ ଏହା ତ ବହୁତ ଉପଯୋଗୀ ହେଇଥାଏ। ଆପଣ ତ ଜାଣିଥିବେ ଆମର ଏପଟେ ତ ବହୁତ ଗୁଡିଏ ଚାଷ ହୁଏ ଆମ ମର ଅଉ ପଟେ ଗାଁ ହଉ, କିମ୍ବା ବାହାରେ ହଉ, କିବା ଯେକୌଣସି ଜାଗାରେ ହଉ। ଚାଷ ଜମି କୁ ଉଁ, ଏଇ ଜୁ ଏଇ ମାସରେ ଚାଷ ଜମିକୁ ବହୁତ କାହିଁକି ନା ଜଳର ଅଭାବ ହୋଇନଥାଏ। ଏ ଆଉ ଲୋକମାନଙ୍କୁ ମଧ୍ୟ ଚାଷ କରିବା ପାଇଁ ବହୁତ ସୁବିଧା ମ ହୋଇଥାଏ। ଆଜ୍ଞା ତ ହୁଁ ତ ଆପଣ ଆଉ ଆପଣ ଆପଣଙ୍କ ସେପଟରେ ବି, ଏ ଭାବରେ ଚାଷ ହୋଇଥାଏ ନା।
ଚାଷ ଆମର ବି, ଏ ଗଟେ ହେଇ କଦଳୀ ଚାଷ। କଦଳୀ ଚାଷ, ଆପଣ ଜାଣିଛନ୍ତି କି?
ହଁ, କଦଳୀ ଚାଷ ବି ତ ଆମର ଏପଟେ ବି ହୁଏ। ଆପଣ ତ ଜାଣିଥିବେ, କଦଳୀ ଚାଷରେ ତ ଆନ୍ଧ୍ରପ୍ରଦେଶ ବହୁତ ଆଗର ଅଗ୍ରଗତି କରିସାରିଲେଣି। ଯେ କିଭଳି ଭାବରେ, ସେଠାକାର ନୂଆ ମ ଟେକ୍ନୋଲୋଜି, ଆଉ ବିଭିନ୍ନ ପ୍ରକାର ଯନ୍ତ୍ରପାତି। ବିନା ଲୋକ ଲୋକ ସାହାଯ୍ୟରେ ମଧ୍ୟ, ସେଠାରେ ବହୁତ ପ୍ରଦାନ ହୋଇଥାଏ। ତ, ଆନ୍ଧ୍ରରେ ତ ଅଧିକ ପ୍ରସିଦ୍ଧ ଅଛି ଯେ କଦଳୀ ଚାଷ ବହୁତ ପରିମାଣରେ ହୁଏ। ସେଠାକାର ଲୋକମାନେ, ଅଧିକ ଚାଷତ ଧାନ ଚାଷ କରନ୍ତି। ତା ସହିତ ମାଛ ଚାଷ ମଧ୍ୟ କରନ୍ତି। ଏବଂ ତା ସହିତ ତ ପ୍ରମୁଖ ଚାଷ ହଉଛି ଗୋଟେ, କଦଳୀ ଚାଷ। ଆପଣ ଜାଣିଥିବେ ସେଠିକାରେ ଲୋକମାନେ ପ୍ରାୟତଃ ଖାଦ୍ୟରେ ଖାଇଲା ବେଳେ ଆମ ଭଳି କୌଣସି ଥାଳି କିମ୍ବା ପ୍ଲେଟ୍ ୟୁଜ୍ କରନ୍ତି ନାହିଁ। ଅଧିକାଂଶ ସେ ପ୍ରାୟତଃ ୟୁଜ୍ କରନ୍ତି ଯେ କଦଳୀ ପତ୍ର। ଆପଣ ଦେଖିଥିବେ। ଯୋଉ ଆନ୍ଧ୍ର ପଟେ ହୁଁ ସେ ଆନ୍ଧ୍ରାପଟେ ବହୁତ ଲୋକତ କଦଳୀପତ୍ର ରେ ହିଁ ଅଧିକ ଖାଇବାକୁ ପସନ୍ଦ କରନ୍ତି। ତାଙ୍କୁ ତାଙ୍କ ମାନିବା ହିସାବରେ ଯେ କଦଳୀ ପତ୍ରରେ ଖାଇଲେ ଅଂ ନିଜ ହାତର ଗୋଟେ ଆମ୍ ହାତରେ ମଧ୍ୟ ଖାଇଥାନ୍ତି, ହାତରେ ଗୋଟେ ସ୍ଵାଦ ଗୋଟେ ବାହାରିଥାଏ। ତ ସେଠାରେ କ ଅଧିକ ମାନରେ ମାଛ ଚାଷ ମଧ୍ୟ ହେଇଥାଏ। ସେଠାରେ ଲୋକମାନେ ମଧ୍ୟ ବହୁତ ମାଛ ଚାଷ ମାନେ ମାଛ ଖାଇବାକୁ ପସନ୍ଦ କରନ୍ତି। ଯୋଉଟା କି ନନଭେଜ, ଆମେ ସେ ମଧ୍ୟ ଅଧିକ ଭ ଣ କହୁଛନ୍ତି ଜାଣିଥିବେ, ଆଉ ବର୍ତ୍ତମାନ ଦେଖିବାକୁ ଗଲେ ତ ଆମର ଓଡ଼ିଶାରେ ମଧ୍ୟ ମାଛ ଚାଷରେ ଦ୍ଵିତୀୟ ନମ୍ବରରେ ଅଛି
କିନ୍ତୁ ଅନ୍ଦ୍ରାରେ, କିନ୍ତୁ ଆନ୍ଧ୍ରାରେ ମାଛ ଚାଷ। ଯାହା ମାନେ ଘରେ ଘରେ ପରିଚିତ। ହେଲେ ମାଛ ଚାଷ ହୁଏ ଆନ୍ଧ୍ରାରୁ ପ୍ରାୟ ଆମ ଓଡିଶାକୁ ମାଛ ଚାଷ ମାଛ ନା ଆନ୍ଧ୍ରାରୁ ହିଁ ଆସେ। ମାଛ ହଉ ମାନେ ପନି ପରିବା ଆଉ ଟମାଟୋ ତ ବାର ମାସି ତାଙ୍କ ସିଆଡେ ଛାତ ମାନେ ଚାଷ ହୁଏ। ପତ୍ରକୋବି ଗୋଟେ ତାଙ୍କର ଚାଷ କୁ ଏତେ ଗୁରୁତ୍ୱ ଦୁଇଜଣ ମାନେ ଚାଷରେ ତାଙ୍କେ କୋଉ ଟାଇପ ର ମାନେ ଇନକମ କରିପାରିବେ। ତାଙ୍କେ ଜାଣି ପାରିଛନ୍ତି। ମାନେ ଆମର ଏଇ ପଟେ ବି ବି ଚାଷ ତ ଏମିତି ତାଙ୍କର ଚାଷ ମାନେ ଏତେ ଉ ମାନେ ଦିମାଗ ନଗେଇ କରନ୍ତି କି, ତାଙ୍କ ଚାଷ ମାନେ ଉନ୍ନତିଶୀଳରେ ଚାଲିଛି ତାଙ୍କର ଚାଷୀ। ମାନେ ତାଙ୍କର ପ୍ରଫିଟ ଚାଷୀରେ, ତାଙ୍କ ଲସ୍ ନାଇଁ ସିନା ପ୍ରଫିଟ ଆମର ଏଇପଟୁ ଯାଆନ୍ତି ଲୋକ ଦେଖିବାକୁ। ତାଙ୍କ ଚାଷ, ଯାହା ଦ୍ଵାରା ତାଙ୍କ ଚାଷ ମାନେ କୋଉ ଟାଇପ ର ତାଙ୍କେ ଚାଷ କରନ୍ତି। ତାଙ୍କର ମାନେ, ଇଏ ଜମି କୋଉଟାଇ ର ମାନେ ଜମିକି ତାଙ୍କେ, ଇଏ କରି କୋଉ ଟାଇପ ର ମାନେ, ଉର୍ବର କରି ରଖିନାହାନ୍ତି। ତାଙ୍କର ମାନେ ସବୁ ତାଙ୍କର, ସେଇପଟେ ସବୁ ସୁବିଧା ଅଛି। ମାନେ ତାଙ୍କେ ଜଣେ ଜଣେ ଗୋଟେ ପଚାଶ ଭଅଣ ମାନେ ଜମି ଯାହା ଦ୍ଵାରା ଆମର ଇଆଡ଼େ ପାଞ୍ଚ ଭଣକୁ ଲୋକ ବେଶୀ ଇଏ କରିଦଉଛନ୍ତି। କିନ୍ତୁ ତାଙ୍କର ସେଇ ଟେକ୍ନୋଲୋଜି ଦ୍ଵାରା, ପଚାଶ ବଣ କି ଜଣେ ମାନେୟୁଜ କରିପାରିବେ। ଯାହା ଦ୍ଵାରାଙ୍କର ସେଇଠି ପମ୍ପୁ କରିଛନ୍ତି। ପମ୍ପୁ ଆଉ ତାଙ୍କର ଗାଡି ବି ଅଛି। ଆଉ ତାଙ୍କେ ଯୋଉ ଓଷ ମଷ ପକଉଛନ୍ତି। ତାଙ୍କର ମ ଦାରା ଅଛି। ମାନେ ଯୋଉ ଆ ଡ୍ରୋନ୍ ଯାଉନି କି। ଡ୍ରୋନ୍ ଦେଖି ଯାଇଥିବା ଆପଣ ମାନେ। ଯୋଉ ଇଏ ହେଲା ଆପଣ ଦେଖିଥିବେ ଡ୍ରୋନ୍।
ର ଗୁଡା ଡ୍ରୋନ ୟୁଜ୍ କରାଯାଏ। ସେଇ ଡ୍ରୋନ ହିସାବରେ, ସେମାନେ ନିଜର
ସେ, ତାଙ୍କ ମାନେ ଗଛ ଟାକୁ ମାନେ ଏତିକି ଯାହା ତାଙ୍କେ ଦେଇଥିବେ ମାନେ ଏତିକି ଏମଲେ, ଏଇ ଗୋ ଗଛରେ ପଡିବ। ମାନେ ସେଇଡ୍ରୋନ୍ ଦ୍ଵା ତାଙ୍କେ ମାନେ ସେ ମସିନ୍ ଦ୍ଵାରା ହିଁ ତାଙ୍କେ ସେ ସେଠପଣ ମାନ ପଡିିପାରିବେ।
ସେଇ ପରିମାଣରେ ହିଁ ୟୁଜ୍ ହବ, ଆଚ୍ଛା ଆପଣ ତ ନିଶ୍ଚୟ ଜାଣି ତିବେ ଯେ ଆନ୍ଧ୍ରରେ ଲୋକମାନେ ବୋହୁତ ଓଡିଶାରେ ମଧ୍ୟ ଯେମିତି ଶିକ୍ଷିତ ଆନ୍ଧ୍ରରେ ମଧ୍ୟ ବହୁତ ଶିକ୍ଷିତ ଅଛନ୍ତି ସେଠାରେ ଆପଣ ତ କହିଲେ ଯେମିତି ମାଛ ଚାଷର ଅଧିକ ପରିମାଣରେ ହୁଏ ସେଟାକର ଟେକ୍ନୋଲୋଜି ମଧ୍ୟ ଯେ ପକାର୍ ଅଗ୍ରଗତି କଲାଣି। ଲୋକମାନେ ମଧ୍ୟ ଚାଷ ପ୍ରତି ସେଥିରେ ମଧ୍ୟ ବହୁତ୍ ଆକୃଷ୍ଟ ହୋଉଛନ୍ତି କିନ୍ତୁ ଓଡ଼ିଶାରେ କଣ ଲୋକମାନେ ଚାଷ ପ୍ରତି ଟିକେ ଅ ନିରାଶ ହ‍‌‍‍‍ବା କରୁଛନ୍ତି ଯେହେ ପଦୁ ଓଡିଶା ଜାଣିଥିବେ ବୋହୁତ ବନ୍ୟା ବାତ୍ୟା ଆପଣ ଜାଣିଥିବେ ତ ପକୃତିକ ବିପର୍ଯ୍ୟୟ ଅଧିକ ଓଡିଶାରେ ହିଁ ଆସି ଥାଏ। ଏହା ତ ଆପଣ ଜାଣିଥିବେ ଓଡିଶା ପରିଚିତ ଏହା ପାଇଁ ମଧ୍ୟ ଓଡିଶା ସରକାର ମଧ୍ୟ ବହୁତ ସୁବିଧା କରିଛି। ହେଲେ ତଥାପି ଲୋକମାନେ କଣ ଟିକେ ଉ ମନୋବୃତି ଟିକେ ବଦଳେଇ ଯାଇଛି ଚାଷପ୍ରତି ସେମାନଙ୍କର ଟିକେ ଅବହେଳା ରହିଛି କିନ୍ତୁ ଆନ୍ଧ୍ରରେ ସେଇଟା ଦେପଣ ଦେଖିପାରଥିବେ କିଭଳି ଭାବରେ ଚାଷକୁ ନିଜର କୌଳିକ ବୃତ୍ତି ଭାବେ ସେମାନେ ମାନିଛନ୍ତି ଆଉ କିଭଳି ଭାବରେ ସେମାନେଙ୍କ ସେଇ ଚା ଷ ଅଗ୍ରଗତି କରିଛନ୍ତି ଆପଣ ଯେମିତି ଦେଖିପାରିଥିବେ ଯେ କୌଣସି ଚା କଦଳୀ ଚାଷ ହୋଉ କିମ୍ବା ମାଛ ଚାଷ ହଉ କିମ୍ବା ଧାନ ଚାଷ ହଉ ସେ ସମସ୍ତ ପ୍ରକାର ଚାଷକୁ ସମାନ ଭାବରେ ଦେଖନ୍ତି ଆଉ ସମାନ ଭାବରେ ଉର୍ବର କରନ୍ତି ସେଠାକାର ଚାଷ ଭୂମି ମଧ୍ୟ ସେମାନେ ଯୋଉ ପ୍ରକାର ଭାବରେ ସେମାନେ ଅଁ ସଜେଇକି ରଖନ୍ତି ଭଲ ଭାବରେ ଉର୍ବର ସାଧ୍ୟ କରିକି ଖତ ସାର ବିହନ ବୋହୁତ ପକାଇକି ଯୋଉ ପକାର ଉର୍ବରତା ଭାବରେ କରନ୍ତି ସେଇ ପ୍ରକାରର ଆମର ଓଡିଶାରେ ମଧ୍ୟ ହେଇନଥାଏ କାରଣ କାହିଁକିନା ସେମାନେ ମଧ୍ୟ ବୋହୁତୁ ଚାଷ ପ୍ରତି ସେମାନଙ୍କର ଭଲ ପାଇବା ଉମ୍ ଉକୃଷ୍ଟ ଆକୃଷ୍ଟ ହେଇକି ରହିଛି। ଆପଣ ଜାଣିଥିବେ ଯେ ଚାଷୀ ହୋଉଚି ତ ଓଡିଶାର ଓଡିଶା ନୁହେଁ ସାମଗ୍ର ଭାରତର ହୋଉଚି ଗୋଟେ ମେରୁଦଣ୍ଡ।
ମେରୁନ ମାନେ ଚାଷ ରୁ ଚାଷୀ ରୋହୁଚି ଚାଷୀ ର ଇନକମ୍ ଇନକମ୍ କିଛି ନାହିଁ ମାତ୍ର ଲୋକମାନେ ଚାଷ କ ପେଇଁ ମାନେ ଆମର ଓଡିଶାର କଥା କୋହୁଚି। ବାହାର ଚାଷରୁ ଏତେ ଇନକମ୍ କିନ୍ତୁ ଆମ ଓଡିଶାରେ ଚାଷରୁ ମାନେ ଯାହା ଲୋକ ଖାଇପାରିବେ ଆଉ ଯାହା ରଖିପା ମାନିମୁନି କିଣିପାରିବୁ ମାନେ ଯାହା ଦ୍ଵାରା ସମ୍ପତ୍ତି କରିପାରିବେନି ତାହା କିଛି ନାଇଁ ଚାଷରୁ ତାଙ୍କେ ଖାଇକି ଖାଇକି ଆଉ ଯାହା ମାନେ ପ
ଆଚ୍ଛା ବଳକା
ପଢା ପଢି ଖର୍ଚ୍ଚ ଏତିକି ଆଉ ଯୋଉ ଆନ୍ଧ୍ରାପଟ ହୋଉଛି ସେ ଚାଷେ ମାନେ ତାଙ୍କ ଚାଷ ତାଙ୍କର ଇଁ କମ୍ ପ୍ରବଳ ମେରଂ ତାଙ୍କେ ଜଣେ ରଖୁଚନ୍ତି ପଚାଶ୍ ମ ସେଇ ତାଙ୍କେ ଭୂମିର ବି ତାଙ୍କର ଓ ଅଲ୍ ମାନେ ଆମର ଏଇଠୁ ତିନି ଭୋଉଣ୍ ସେଇଠୁ ଚାର୍ ଭୋଉଣ୍ ଜମି ଏଇ ଟାଇପ୍ ର ଥାଏ ତାଙ୍କର ଗୋ ଟେ ଜାଗାରେ ମାନେ ଗୋଟେ ଏରିଆରେ ପଚାଶ୍ ଜଣଙ୍କର ସାଇ। ସେଠି ତାଙ୍କେ ପ୍ରପୁ ଗୋଟେ ନିଜ ହାତରୁ କରିଥାନ୍ତି ମାନେ ଗୋଟେ ନାଇଁ ଦୁଇଟା ତିନିଟା କରିଥାନ୍ତି। ପୁଣି ତାଙ୍କ ମସିନ୍ ଦ୍ଵାରା ତାଙ୍କେ ସବୁ ଇଏ କରନ୍ତି ମାନେ ଔଷକୁ ଧରିକିରି ତାଙ୍କ ଚାଷକୁ ଧରିକିରି ତାଙ୍କର କ୍ଲାଇମର ଧରିକିରି ଚାଷ କରନ୍ତି ମାନେ ତାଙ୍କ ଚାଷ ବି ସେ ଟାଇପ୍ ର କରନ୍ତି ମାନେ ଦୁଇ ଗୁଣ ବଢେ ଦିଅନ୍ତି ମାନେ କଦଳୀ ଗଛ ନଗୁଅନ୍ତି। ତଳେ ଟମାଟୁ କି କୋ ଏଇ ଟାଇପର ନଗାନ୍ତି ବୋଇତାଳୁ ନଗୁଅନ୍ତି।
ଆଛା ଆପଣ ତ ଜାଣିଥିବେ ହୁଁ ଚାଷ ତ ବିଭିନ୍ନ ପ୍ରକାର ଚାଷ ସମ ଚାଷ କନ୍ତେ ଏମିତି ନୁହେଁ ଯେ ଚାଷ କରିଲେ ଚାଷ କରି ଜାଣି ହବ ଏଇ ଟାଇପ ର ନୁହେଁ। ସମ ସେମାନେ ଚାଷ ଜାଣିବାର ଚାଷ କରିବାର ସେମାନଙ୍କ ପାଖରେ କୌଶଳ ମଧ୍ୟ ଅଛି ସେଥିପାଇ ସେମାନେ ଆମେ ଆଜି ଧାନ ଚାଷରେ କିମ୍ବା କୌଣସି ମା ଛ ଚାଷରେ ମଧ୍ୟ ସେମାନେ ଅଗ୍ରଗତି କରିଛନ୍ତି ଆପଣ ଦେଖିରୁଥିବେ ଯେ କୌଣସି ପୋଖରୀରେ ଗୋଟେ ମାଛ ଚାଷ କରି ଆନ୍ଧ୍ର ପଟେ ଚାଷକୁ ମାଛ ଚାଷ କରି ତାର ଚାରିପାର୍ଶ୍ଵରେ ମାଟି ପୋତି ସେଥିରେ ଗଛ କଦଳୀ ଗଛ କଦଳୀ ଚାଷ କରଚନ୍ତି ସେ ତାହା ବଳରେ ଦୁଇ ଗୁଣ ଆଦାୟ ହଉଛି ଏହିପରି ଭାବେରେ ସେମାନେ କଣ ନିଜର ଯୋଉମାନଙ୍କର ବୃତ୍ତି ଅଛି ଯୋଉମାନଙ୍କର କାର୍ଯ୍ୟ ଜାମା ସେମାନଙ୍କର ଯୋଉ ଚାଷ ଭୂମି ସେମାନେ ବହୁତ୍ ଆୃକଷ୍ଟ ଭାବରେ ନିଜର ବୁଦ୍ଧି କରିଚାଲିଛନ୍ତି ବିଭିନ୍ନ ଜ୍ଞାନ କୌଶଳତଃ ୟୁଯ୍ କରୁଛନ୍ତି ଆମେ ବି ୟୁଯ୍ କରୁଛୁ ତା ଛଡା ତ ଆନ୍ଧ୍ରାକ କହିଲେ ତୁ ସେଢା ବଙ୍ଗୋପସାଗର ତ ରାଜ୍ୟ କହିଲେ ଆପଣ ଜାଣିଥିବେ ନିକଟବର୍ତୀ ରାଜ୍ୟ ତ ସେଥିରେ ମଧ୍ୟ ଜଳର କୌଣସି ମଧ୍ୟ ଅଭାବ ହେଇନଥାଏ ଅଂ ସେମାନେ କିଭଳି ଭାବରେ ତାହାକୁ ସଦୁପଯୋଗ କରୁଛନ୍ତି ତ ଆପଣମାନେତ ଦେଖୁଥିବେ ମଧ୍ୟ ବିଭିନ୍ନ ଚାଷର ହଉ ଯେ କୌଣସି କାର୍ଯ୍ୟକଳାପ ରେ ହଉ ସେମାନେ ବହୁତ୍ ଆଗୁଆ ଅଛନ୍ତି ଆପଣ ଜାଣିଥିବେ। ଯାହା କହିଲ କି ସେମାନେ କିଭଳି ଭାବରେ ଗୋଟେ ଚାଷୀ ଗ କିଭଳି ଭାବରେ ଉନ୍ନତି ଆ ଗତି କରିବ ତାହା ମଧ୍ୟ ସେ ବହୁତ ଧ୍ୟାନ ଦେଉଛନ୍ତି ତାସହିତ ସରକାର ମଧ୍ୟ ବିଭିନ୍ନ ପ୍ରକାର ସୁଯୋଗ ସୁଯୋଗ ପ୍ରଦାନ କରୁଛନ୍ତି ଆମର ଓଡିଶାରେ ମଧ୍ୟ ଯେ ପ ଦେଖିପାରଥିବେ କୃଷି ଜ୍ଞାନଧାନ ଯ ସୁବିଧା ସୁଯୋଗ ଏବଂ ସହଯୋଗ ଯୋଗାଇ ଦିଆଯାଉଛି ଏବଂ ଏବଂ ଆକୃଷ୍ଟ ଭାବରେ କିଭଳି ଭାବରେ ଲୋକମାନେ ଆଗ୍ରହ ହୋଇ ଚାଷ ପ୍ରତି ନିଜର ଭଲ ପାଇବାକୁ ମାନେ ଦେଖେଇବେ ସେ ମଧ୍ୟ ବହୁତ ଧ୍ୟାନ ଦଅନ୍ତି ଚାଷୀ ତ ଆପଣ ଜାଣିଥିବେ ଯେ ଚାଷରେ ମଧ୍ୟ କୌଣସି ପ୍ରକାରର କ୍ଷୟକ୍ଷତି ମଧ୍ୟ ସରକାରଙ୍କ ବହନ କରୁଛନ୍ତି ଯେ ଚାଷ କିଭଳି ଭାବରେ କରି ଲୋକମାନେ ନିଜ ଜୀବିକା ନିର୍ବାହ କରୁଛନ୍ତି ଆପଣ ମଧ୍ୟ ଦେଖିଥିବେ ଓଡିଶାରେ ହଉ ବା ଆନ୍ଧ୍ରରେ ହଉ ଆପଣ ଦେଖୁଥିବେ। ବିଭିନ୍ନ ପ୍ରକାର ଲୋକମାନେ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ସେ ଛୋଟିଆ ଚାଷ କହିବାକୁ ଗଲେ ଛୋଟ କୌଣସି ନୁହେଁ ବଡ଼ କୌଣସି ନୁହେଁ। ଏ ସାମାନ୍ୟ ଛୋଟିଆ ଗଛରୁଟି ହିଁ ଆପଣ ଦେଖଥିବେ ଯେ ବିରାଟ ବଡ ଫସଲ ହଉଛି ଆପଣ ଜାଣିଥିବେ। ବିହନ ବୁଣା ଧରୁ ଧରିକି ଆମର ସାର ପ୍ରୟୋଗ ଧରିକି ବିଭିନ୍ନ ପ୍ରକାର ଜ୍ଞାନକୌଶଳ ପ୍ରୟୋଗ କରି
ସାର ବି ସେତେ ହ ନ ତ ମାନେ ମାନେ ମାନେ ଆପଣ ଶୁଣନ୍ତୁ ଆପଣ ଯାହା ସାର ମାନେ ଏଇ ଟାଇପ ର ହୁଅନ୍ତି ମାନେ ଏ ସାର କଣ ସାର ଦ୍ଵାର ପ୍ରକାର ମାଟିର ଉର୍ବତା କମିଯାଉଛି। ଆଗେ ଥିଲା ମାନେ ମାନେ ଆମଙ୍କର ଇଏ ଗୃହପାଳିତ ଚାଷୀଙ୍କର ଯାହା ତାଙ୍କର ମୁତ୍ର ମଳମୂତ୍ରଙ୍କୁ ନେଇ ବିଲରେ ପକନ୍ତି ଏଇ ଚାଷ ତାର ମାଟିର ଥାଏ ଏବେ ଯାହା ସାର ଦ୍ଵାରା ମାଟିର ଉର୍ବରତା କମିଯାଉଛି ଯାହା ଦ୍ଵାରା ଆମର ଚାଷୀର ବି ମାନେ ଚାଷ ର ଯୋଉ ଉତ୍ପାଦନ ଯୋଉ ହଉଛି ଧା ଧାନହଉ ଯାହେଉ ତା ମଧ୍ୟ ଡିଫେକ୍ଟ ଦିଶୁଛି ଯାହା ଦ୍ଵାରା ଆମର ବିଭିନ୍ନ ମାନେ ରୋଗ ରେ ଇଏ ହେଉଛନ୍ତି ସାଘାତିକ ହେଇ ଯାଉଛି ମାନେ
ଆଚ୍ଛା ସାର ପ୍ରୟୋଗ ଦ୍ଵାରା ତ ଯିଆରେ ଜିଆର ଉନ୍ନତି ମଧ୍ୟ ହୋଇଥାଏ ଯାହାଫଳରେ ଗଛ ବହୁତ ଅଗ୍ରଗତି ହୁଏ ଏବଂ
ଆପଣ ଆସନ୍ତୁ ଆମର ଏଇପଟେ ଚାଷ ଦେଖିକି ଯିବା ଆଉ କେବେ ଆସନ୍ତୁ ଆପଣ।
ହୁଁ ମୁଁ ତ ବହୁତ ଇଛୁକ ଅଛି ଆପଣଙ୍କ ସେପଟେ ଯାଇକି ଚାଷ ପୁଣି ଦେଖିବା ପାଇଁ ଯେ କିଭଳି ଭାବରେ ଓଡିଶାରେ ମଧ୍ୟ ଯେ ଗୋଟେ ଅଞ୍ଚଳର ଅନ୍ୟ ଅଞ୍ଚଳରେ କିଭଳି ଭାବରେ ଚାଷର ପାର୍ଥକ୍ୟ ରହିଛି ଆମ ସେଇଟା ପୁଣି ଦେଖିପାରିବା। ହଉ ଅନୁଭବ କରିବା ମୁଁ ନିଜେ ଆପଣଙ୍କ ସେଠାକୁ ଯାଇକି ମୁଁ ନିଜର ଅନୁଭବ କରିବି ଯେ କିଭଳି ଭାବରେ ଆପଣ ଚାଷ କରୁଛନ୍ତି ମୁଁ ବି ଆପଣଙ୍କୁ ଟିକେ କିଛି ଶିଖିବାକୁ ଜା ଣିବାକୁ ବହୁତ ଇଛୁକ କରିବି। ଧନ୍ୟବାଦ ଆପଣ ଦେଖାହେବା ପୁଣି ଗଲେ ଠିକ୍ ଅଛି ଧନ୍ୟବାଦ ଥ୍ୟାଙ୍କୟୁ ସାର୍। ଲ